ହ୍ୟାଲୋ?
ହଁ।
ହଁ କୁହନ୍ତୁ?
ହଁ ରୋଷେଇ ସାରିଲେଣି?
ନାଇଁ ଏଇ କାଲିଠୁ ଲାଇନ ପଳେଇଛି ଯେ ହଇରାଣ କୁହନି। ଏପତଟେ କଣ ମାନେ ଇଏ କରି କଣ କରିକି କାଟିଛନ୍ତି ଯେ ଏତେ କମ୍ପ୍ଲେନ୍ କଲା ପରେ ବି ଆସିନି। ରାତି ଏଗାରଟାରୁ କଟିଲାଣି ଯେ ଏପର୍ଯ୍ୟନ୍ତ ଆସିନି।
କଣ ବର୍ଷା ହେଉଥିଲା ନା ଏମିତି?
କିଛି ବର୍ଷା ନାଇଁ କଣ ଏମର୍ଜେନ୍ସି ଏମର୍ଜେନ୍ସି ସଟଡାଉନ କରୁଛନ୍ତି। କାଟିଛନ୍ତି ଯେତେ କମ୍ପ୍ଲେନ୍ କଲେ ବି ହଁ ଏ କେତେବେଳକୁ ଆସିବ କାଲି ଏଗାରଟାରେ କଟିଲା କହିଲେ ଗୋଟେ ବେଳକୁ ଆସିବ। ପୁଣି କହିଲେ ତିନିଟା ପୁଣି ପାଞ୍ଚଟା, ଛଅଟା ଏବେ ବାରଟା ହେଇଛି ଦେଖାଯାଉ ବାର ଆସୁଛି କି ନାଇଁ। କେବେ କଟ ଟେନି ଏବେ ଆମର ଇନଭର୍ଟର ଯାହା ସକାଳ ପାଞ୍ଚଟା ଯାଏଁ ଚାଲିଲା। ତାପରେ ପୁରା ବନ୍ଦ ଆଉ। ତାର ବ୍ୟାଟେରୀ ଲୋ ହେଇଗଲା। ହଁ କୁଅନା। ସେଇଥିପାଇଁ ଏବେ ଖାଲି ଭାତ ବସେଇଛି ଭାତ। ଆଉ ଟିକେ ଭଜା ଖାଲି କରିଦେଲେ ହେଇଯିବ ଆଉ। ଆଉ ରୋଷେଇ ଆଉ କଣ? ସେତିକି ବି କରିବା କଷ୍ଟ ହେଇଯାଉଛି।
ହୁଁ।
ଆପଣଙ୍କ ରୋଷେଇ?
ମୁଁ ତ ଏବେ କରିକି ହେଇ ଖଡ଼ା ଶାଗ ଇଏ କରୁଥିଲି ତ ଯୋଉ ଖଡ଼ା ତରକାରୀ। ଆଉ ଫୁଟେଇବା ଟା ବାକି ରହିଲା ଖାଲି ଆଉ।
ଆଚ୍ଛା ଖଡ଼ା କଣ ଶାଗ ଯୋଉ ଖଡ଼ାତ ନା କଣ?
ହଁ ହଁ ସେ ଯୋଉ ଲାଲି ଶାଗ ଖଡ଼ା।
ଆଚ୍ଛା ଆଚ୍ଛା ଖାଲି ଶାଗ ଅଲଗା କରିଦେଇଥିବେ। ଖଡ଼ା ରଖିଦେଇଥିବେ ତରକାରୀ ପାଇଁକା ବୋ
ହଁ। କିନ୍ତୁ ଇଏ ସେ ଖଡ଼ାରେ ଶାଗ ଟିକେ ପକେଇଲେ ମାନେ ତା ଯୋଉ ଲାଗିଥିବ ଇଏରେ ଭଲଲାଗେ ନା।
ଆଚ୍ଛା ଆଚ୍ଛା।
ସେଇଟା ତ ପାଣିରେ ଏମିତି ଫୁଟେଇ ଦେଇକି ପକେଇଦବ ବାଇଗଣ ଟିକେ। ଆଳୁ ଆ ଟମାଟୋ ତ ପକେଇକି ତାପରେ ବେସର ମସଲା ଟିକେ ଦେଇଦେବ। ଫୁଟି ଗଲା ପରେ ତ ହଁ ହୁଁ।
ହୁଁ ଧଳା ସୋରିଷ ୟୁଜ୍ କର ନା କଳା?
ନା ନା ଆମର କଳା ସୋରିଷ ସେଠି ଧଳା ସୋରିଷ କଣ
ନାଇଁ ଧଳା କଳା ଦିଟା କ ମିଳୁଛି କିନ୍ତୁ ଧଳା ସୋରିଷ କଲେ ଟିକେ ଟେଷ୍ଟ ଟା ଟିକେ ଅଲଗା ଲାଗେ ତ। ଆମର ବି କଳା ହୁଏ କିନ୍ତୁ ଧଳା ଯେବେ କରୁ ଭଲ ଲାଗେ ଟେଷ୍ଟ ଟା।
ଆଛା ଆମ ନାଇଁ ଏଠି ଧଳା କେବଳ ଖଟାରେ ପକାନ୍ତି। କିନ୍ତୁ ତରକାରୀ ପତ୍ର କେବେ ମୁଁ ବି ଟ୍ରାଏ କରିନି ଏଇ କଳା ସୋରିଷ ହିଁ ପକାଏ। ହ ନେକ୍ସଟ ଟାଇମ କରିବା ତାହାଲେ ତମ ସେଠି ଧଳା ସୋରିଷ କରନ୍ତି ବେଶି? ହୁଁ।
ଆଉ କଣ ରୋଷେଇ କରୁଛନ୍ତି କି?
ସେଇଟା ଖାଲି କରିଛି ଡାଲମା ଟିକେ କରିଥିଲି ଆଉ ବଡିଚୁରା ଟିକେ କରିଦେଇଛି ଆଉ।
ଉଁ ହୁଁ ହୁଁ ହଁ ଆଜି ଗୁରୁବାର ସାଧା ତ ଆଉ।
ସାଧା ତାପରେ ଛତୁ ଯୋଉ ଅଣା ହୁଏ ଛତୁରେ ଯୋଉ ପୁଖୁଡି ଫୁଲଟା ଥାଏ। ସେ ଫୁଲକୁ ଖାଲି ଶୁଖିଲା ଲଙ୍କା ଆଉ ଟିକେ ଫୁଟଣ ଦେଇକି ଲୁଣ ଦେଇକି ଭଲ ସେ ଭାଜିଦବ ପୁରା ଲାଲ ଲାଲ ହେଲା କେ କେବଳ ଫୁଲକୁୁ ନା ପାଞ୍ଚ ଛଅଟା ଫୁଲ ଖଣ୍ଡେ।
ଆଚ୍ଛା।
ତାକୁ ସେଠୁ ଚିପି ଆରାମରେ ଲୁଣରେ ଖାଇବ ସିଏ ଯେମିତି ଟେଷ୍ଟ ସେଟା ଆମେ ସେଇଟା ଖାଇଲା ପରେ ଆ ଯଉ ଛତୁ ଭଜା କି ଖାଉନି ସେ ଭାଜିବି ସେ ଡ଼ାଙ୍ଗ ସହିତ କିଛି ଫୁଲ ମିଶେଇବି ସେ ଜିନିଷ କେହି ଛୁଇଁବେନି। କିନ୍ତୁ ଏଇ ଯୋଉ ଫୁଲକୁ ଯଉଁ ଲଙ୍କା ସାଙ୍ଗେ ଚିକଟିକି ସବୁ ଖାଇଦେବେ।
ଆଚ୍ଛା ମାନେ ଏଇଟା ଖାଲି ଭଜା ହବ।
ଖାଲି ଫୁଲ ଚାର ପାଞ୍ଚ ନ ଦ ଫୁଲ
ମୁଁ କହିଲି ଛତୁଟା ଆଚ୍ଛା ଆଚ୍ଛା।
ଚାରି ପାଞ୍ଚଟା ଧରିନିଅନ୍ତୁ ହଳଦୀ ନାହିଁ ହଳଦୀ ବି ନାହିଁ କିଛି ହଳଦୀ ବି ନାହିଁ।
ଓ ଖାଲି ଲୁଣ?
ହଁ। ହ ଖାଲି ତେଲ ଟିକେ ପକେଇକି ଫୁଟଣ ଯାହା ଟିକେ ପକାଇଦେବେ କ ଶୁିଖୀଲା ଲଙ୍କା ପକେଇବେ ଶୁଖିଲା ଲଙ୍କା ଗଲା ପରେ ଏହାକୁ ଚିପୁଡିକି ପକେଇଦେବେ ଲୁଣ ଟିକେ ପକେଇକି ତାକୁ ଭାଜିଦେବେ। ଘୁଡାଘୁଡି ବି କି କିଛି କରିବେନି ସେ ଯେମିତି ଆମର ଟମାଟୋ ଗୋଡାନ୍ତି ଆମେ ବାଇଗଣ ଗୋଡା ଇ ଖାଆନ୍ତି ତେଲରେ ସେମିତି ମାନେ ତାକୁ ଗୋଡା ହବ ଖାଲି ସେ ଟିକେ ଲାଲ ଲାଲ ଦି ପଟୁ ଖଡ ଖଡିଆ ହେଇଗଲା ପରେ ତାକୁ ବାହାର କରିଦେବେ। ସେଇ ଥିରୁ ଚାରି ପାଞ୍ଚ ପିସ୍ ନେଇକି ପଖାଳ ସାଙ୍ଗେ ଚିପିକି ଖାଇବେ ସିଏ ଯେତିକି ଟେଷ୍ଟ ଲାଗିବ ଏଇ ଯଉ ନର୍ମାଲ ଆମେ ଛତୁ ସତୁ ଭଜା ସତରେ ତା ଆଗରେ କିଛି ନୁହେଁ। ଆମେ ସେ ଛତୁ ଭଜାର କୌଣସି ଡାଙ୍ଗ ଫାଙ୍ଗ ର କି ଫୁଲ ସବୁ ଖାଇଥବୁ ଡାଙ୍ଗଡୁଙ୍ଗି ରହିବ କଣ କରିବି ତାକୁ ଗୋଟେ ବେସର ମସଲା ଆଳୁ ସିଝା ଟିକେ ପକେଇଦେବି ନହଲେ ଆଳୁ ଚୁନ ଚୁନ କାଟିକି ସେଗୁରା ପକେଇଦେବି। ବାଧ୍ୟ ହୋଇ ଖାଇଦବ କିନ୍ତୁ ଇଏ ଏୟା ଟେଷ୍ଟ ଆଉ ଯିବ କି?
ହୁଁ ହୁଁ। ଆମର ଖାଲି ସେଇ ଛତୁ ଯାହା ବେସର ହୁଏ ଆମର ଟିକେ ଆମ୍ବୁଲ ଦେଇକି ବେସରରେ ଟିକେ ଭଲ ଲ ପାଆନ୍ତି ବୋଲି ଆମର ବେସର ହୁଏ। ଆଉ ମସଲା ତରକାରୀ ଏତେ ବି ଆମର କି ଭଲ ପାଆନ୍ତିନି।
ଆମ୍ବୁଲ କେମିତି ଉଁ ହୁଁ।
ସେଇଟା ଭଲ ପାଆନ୍ତିନି ବେସର ମାନେ ଏମିତି ଆଗ ଭାଜିଦବ ଲାଲ ଲାଲ କରିକି ତେଲ ଦେଇକି ଟିକେ ଭାଜିଦବ। ତା ପାଣି ହେରିକା ସବୁ ମରିଗଲା ପରେ ସେଇଥିରେ ଲୁଣ ପକେଇଦବ କାରଣ ବେଶୀ ଦେଖାଯାଏନା। ସିଏ ମ ମରିଗଲା ପରେ ଶୁଖିଯାଏ ଅଳ୍ପ ହେଇଯାଏ ସେଥିପାଇଁ ମୁଁ ପୁରା ଭାଜିଲା ପୁରା କମ ହେଇଗଲା ପରେହିଁ। ଲୁଣ ମୋର ମାପଟା ଠିକ ପାଏ ତ ତାକୁ ଭାଜିକି ତାକୁ କାଢ଼ୀ ଦିଏ ଆଳୁବି ତାକୁ ଟିକିଏ ଭାଜିଦିଏ ଆଉ ଜିରା ସୋରିଷ ଟମାଟ। ଆଉ ଶୁଖିଲା ଲଙ୍କା ଦେଇକି ବାଟିଦିଏ ଆଉ ଅଦା ଟିକିଏ ପକେ ପିଆଜ ଟିକିଏ ପକ ମାନେ ବାଟିିଚେ। ବାଟି ସାରଲା ପରେ ତେଲରେ ଟିକିଏ ପିଆଜ ଦେଇକି ଭାଜିଦିଏ। ଭାଜି ସାରିଲାପରେ ସେଯୋଉ ଉୁଁ ଜିରା ସୋରିଷ ଯୋଉ ବଟା ଟାକୁ ତାକୁ ମୁଁ ଉୁଁ ଉୁଁ ବେସର ମାନେ ଯୋଉ ଇଏ କରିକି ତେଲରେ ଟିକିଏ ଭାଜିଦେଲା ପରେ କଷିହେଇଗଲା ପରେ ଅଳ୍ପ କଷିଲେ ଭଲ ଲାଗିବ ବେଶୀ କଷିଲେ କଣ ପିତା ଲାଗେ ବୋଲି ମୁଁ କଷେନି। ଆଉ ଟମାଟ ଟିକିଏବି ଫାଳ ଫାଳ କରିକି ପକେଇ ଦେବେ। ସିଏ ଟିକିଏ ହେଲା ହେଲା ମାନେ ଟିକିଏ ତେଲ ଟିକିଏ ଭାରିଲା ଭଳିଆ ହେଇଗଲେ ସେ ବେଶର ଯୋଉ କଣ? ଛତୁ ଆଳୁକୁ ପକେଇ ଦେଇକି କଷି କଷି ଦେଲାଆଳକୁ ହେଲେ ଟିକିଏ ପାଣି ଦେଇଦେଇ ଯଦି ପାଣି ପାଣି ଟିକିଏ ଖାଇଆକୁ ଭଲଲାଗିବ ଯଦି। ପକେଇବେ ନହେଲେ ନାଇଁ ସେମିତି ସୁଖା ସୁୁଖା ଭଲଲାଗିବ ଆଉ।
ଆମ୍ବୁଲଟା କେତେବେଳେ ପକାନ୍ତି ପୁଣି?
ଆମ୍ବୁଲ ସେଇ ସୋରିଷ ଜିରା ଯେତେବେଳେ ଉୁଁ କଷା ହୁଏନା ସେଇ ଟାଇମରେହିଁ ମୁଁ ଆମ୍ବୁଲ ପକେଇଦିଏ। ଟିକିଏ ଖଟା ଫଟା ଲାଗେତ ଭଲଲାଗେ ଆଉ।
ରସୁଣ ମସଲାବି ୟୁଜ କରନ୍ତିନି ମାନେ ବ୍ୟବହାର କରୁନାହାନ୍ତି।
ହଁ ଚୁଙ୍ଗ ହଁ ସେଇଥିରେ ଜିରା ସୋରିଷ ରସୁଣ ବାଟିଲିବା ଅଦା ଟିକିଏ ପିଆଜ ଟିକିଏ।
ଆଚ୍ଛା ଅଦା ପିଆଜବି ଦିଅନ୍ତି ଆମେ ଅଦା ପିଆଜ ଅଦା ପିଆଜ ଏତେ ଦିଅନ୍ତି ଜଣେ ଜଣେ ଏଁ ଭଲସ
ଉୁଁ ଅଦ ଅଦା ଟିକିଏ ହାଲ କା ଅଦା ଦେବୁ ଭଲଲାଗେ ପକେଇଲେ ହବ ନପକାଇଲେ ହବ କିନ୍ତୁ ଅଦା ଟିକିଏ ପିଆଜ ଟିକିଏ ବାଟିଲେ ତାଟେଷ୍ଟେ ଟିକିଏ ଅଲଗା ବାହାରେ ଆଉ।
ଆଚ୍ଛା। ସିଆଡୁ ଖଡା ଆପଣ କଣ କଣ ନିଜ ଘରୁନା ଏଠୁ କିଣିବା ପାଇଁ ପଡୁଥିବ ମାର୍କେଟେ?
ଖଡା।
ଉୁଁ ଖଡା ଫଡା ହେଲା ଆଗେ ଶାଗ।
ମୋର ଏଠି ଆଉ ମିଳୁନି ପାଖରେ କିଛି ସବୁ କିଣା।
ସବୁ କିଣା ଯୋଉ ଜିନିଷ ଗାଁରେ ପକେଇ ଦଉଥିଲେ ସେଠି ଏଠି ଖଡା ବିଡାଟା କୋଡିଏ ଟଙ୍କା। ଏଇ ଯୋଉ ଉୁଁ ଉୁଁ ଉୁଁ କଣ ସଜନା ଶାଗବି କୋଡିଏ ଟଙ୍କା ଆଉ ଦଶ ଟଙ୍କାବି। କିଛି ମିଳୁନି।
ଉୁଁ ହଁ। ଆମର ଟିକିଏ ପତଲା ବାଲା ଯଦି ଅଳ୍ପ ଶାଗ ହେଇଥିବତ ଦଶ ଟଙ୍କାରେ ମିଳିଯାଏ ନହେଲେ ବେ କି ମୋଟାହେଲେ କୋଡିଏ ଟଙ୍କା ଆଉ।
ଆଚ୍ଛା ନାଏଁ ଏବେତ ସବୁ ଜିନିଷ ରେଟ ଏଯୋଉ ଅଁ ରେଟ ବଢିଗଲା ଆଉ ବରା ଫରାବି ସବୁ ଦଶ ଟଙ୍କା ନେଲେଣି ଆଉ ପାଞ୍ଚଟଙ୍କା ବାଲାବି ମିଳୁନି। ଆଉ ସେମାନେ ବଢେଇବେ ଆଉ କଣ କରିବେ?
ଉୁଁ ହୁଁ ଏବେ ସବୁକିିଛି ରେଟ। ହଁ।
ଶହେ ସତୁରି ଅଶି ଏ ଏବେ।
କଣଟା କହିଲେ?
ଛତୁ ଟା ଶହେ ସତୁରି ଅଶୀ ରେଟ୍ ନା?
ହଁ ଆମର ବି ଏଇଠି ବି ସେଇୟା ଦୁଇଶ।
ଦୁଇଶ ହଁ ବା ସତୁରି ଅଶୀ ଟିକେ ଯଦି ଫୁଟି ଯାଇଥିବ ସେ ଆଉ ଟିକେ ସତୁରି ଅଶୀ ରେ ଦେବେ ନହେଲେ ଦୁଇଶ୍ ଶ ଦଶ କୋଡିଏ ଟଙ୍କା କମ ଯଦି ଫୁଟିଗଲା ଆଉ।
ଆଉ ପନିର ରେଟ୍ କେମତି ସେପଟେ?
ପନିର ଏପ ଶହେ ଗ୍ରାମ ତ ସତୁୁରି ଟଙ୍କା ଅଶୀ ଟଙ୍କା।
ମାନେ ଯୋଉ ଏଇଟା ପ୍ୟାକେଟ ବାଲା କଥା କହୁଥିବେ ବୋଧେ।
ନା ଏମିତି ଖୁଲା ଆଣନ୍ତି କେବେ ଘରଙ୍କୁ ମାନେ ମୁଁ ଆଉ ରେଟ ପଚାରିନି କେବେ ମୁଁ ତ ଏମିତି କୁ କେବେ ଜିଓ ମାଟ ରୁ ମଗେଇ ଦେବି କଣ ବାଲା
ହଁ ଖୋଲା ବାଲା ଏଠି ଆମର ତିନିଶ ଟଙ୍କା ଦୁଇଶ ଅଶି ତିନିଶ ଏମତି। ପନିର କେ କିଲ କିଲ।
କିଲୋ ତିନିଶହ ଟଙ୍କା ଭଲ ତ ତାହେଲେ
ହଁ ପ୍ୟାକେଟ ଅପେକ୍ଷା ତ ଏଇଗୁରା ଟିକେ ଶସ
ଏ ଇ କି ଭଲ ତାପରେ ନିହାତି ଭଲ କ୍ଷୀରରୁ ବନିଥିବ ପ୍ୟାକେଟ୍ କ୍ଷୀର କଣ ମିଶୁଚି କିଏ ଜାଣିଚି।
ମିଶଉଚନ୍ତି ମିଶଉଚନ୍ତି ସେଟା ମିଶେଇଲେ ଏବେ ତ ନ ମିଶେଇଲେ ହେବେନି
ଆମେ ତ କ୍ଷୀର କେବେ ମୋ ଖାଏନି କାଲି ଗେଷ୍ଟ ଆସିଥିଲେ ଜଣେ ଯେ ଚା ବନେଇବାକୁ ଅଣାଯାଇଥିଲା ଚା ବନେଇନି ତାକୁ ଫୁଟେଇକି ରଖିଦେଇଚି ତାର ଯୋଉ ସର ମାନେ ଯିଏ ହେଲେ କହିବ ପଲଥିନି ଲାଗିଚି ତା ସାଇଡରେ ଯୋ ଲୋକ ପ ମୁତ ତାକୁ ଉତାରିକି ହାତରେ ଆଣିଲି- ହାତରେ ଯେମିତି ରବର- ଖାଇଲି ସେ କଉ ଉପଟୁ ସରନି ଯେମିତି ଲାଗୁଚି ମୋତେ ସର ଟିକେ ଟିକେ କ୍ଷୀର ସ୍ମେଲ ଆସୁଚି ଯେମିତି ଜରି ଚୋବେଇଲା ନାଖେ ଲାଗୁଚି
ଉଁ ହୁଁ
ଆମ ଦେଶୀ ଯିଏ ଦେଶୀ କ୍ଷୀର ପିଇଚି ସେ ଜାଣିବ ନା ଦେଶୀ ହଉ କି ଡବା ହଉ- କିନ୍ତୁ ଏମିତି ଏତେ ଭେଜା କଣ କରିବ
ହୁଁ ଉଁ ସିଏ ମାନେ ଏବେ ତ ଦେ ଖୁଛି ଏଇ ମୋବାଇଲ ହେରିକାରେ ଦେଖିବାକୁ ମିଳୁଚି ଗୋଟେ କଣ ଲିକ୍ୱିଡ ଟାଇପର ମିଳୁଛି ସେଥିରେ ପାଣି ମିଶାଇ ଦେଲେ ସେ ପୁରା କ୍ଷୀର ଭଳିଆ ହେଇଯାଉଚି ସିଏ ବି ଧରା ପଡିଥିଲା ଏ ବାହାରେ ଏଠି ନାହିଁ କିନ୍ତୁ ଏଠି କାଇଁ ନ ହଉଥିବ କହୁନାହାନ୍ତି
ହଉଚି ନା ଏମିତି ଆଁ ଯିଏ କ୍ଷୀରଟା ଆମେ ପିଇଚନ୍ତି ଦେଶୀ କ୍ଷୀର ପିଇଚନ୍ତି ତା ସର କେମିତି - ତାର ଘିଅ କେମିତି ସେଟା ଦେଖିଛନ୍ତି ଯେଣୁ ଆମକୁ ପ୍ୟାକେଟ କ୍ଷୀର ଟା ବାରଣ ଲାଗୁଚି ଆଉ
ଯୋଉମାନେ ଜାଣିନଥିବେ ସେମାନେ ଜାଣିନଥିବେ। କିନ୍ତୁ ଆମକୁ ତ ଜାଣିପାରୁଚେ ନା ତ ଟେଷ୍ଟ ଟା ଟିକେ ଅଲଗା- ଲାଗୁଚି ବେଳେ ବେଳେ ସରଗୁଡାକ ଠିକ୍ ରେ ପଡିବନି- ପାଣିଆ ଟାଇପର ଦେଇ ଦଉଚନ୍ତି-
ହ ପୁରା ଇଏ-
ଛିଡିଲା ଛିଡିଲା ଟାଇପର ହେଇଯିବ କ୍ଷୀର ଗୁରାକ - ଆଉ ତ ମୁଁ ତ ଏଇ ଥରେ ଆଣିଥିଲି ଓମଫେଡ କି ଗୋଟେ କାହାର ଗୋଟେ ଆଣିଥିଲି ସେ ତଳେ ପୁରା ଜ ଡେକ୍ଚିରେ ଲାଗି ଯାଉଚି ସେ କ୍ଷୀର ତାକୁ କାଢିଲା ଏଳୁକୁ - ଉପରେ କ୍ଷୀରଥିବ ସେ କିନ୍ତୁ ତଳ ଗୁରା ସରରେ ଲାଗି ସେ ସବୁ ପୋଡିଗଲା ଭଳିଆ ହେଇଯାଇଥିବ
ହୁଁ
କଞ୍ଜୁସ ଏବେ ସବୁ ଭେଜାଲ ହେଲାଣି ଆଉ କିଛି ଆଉ ଅସଲି ନାଇଁ
ଦେଶୀ ଗାଈ ବି କାହିଁ ରଖୁଛନ୍ତି ଗାଁରେ ବି ବେଶୀ ରଖୁନାହାନ୍ତି ସବୁ ଜର୍ସି ଗାଈ ହେଇଗଲାଣି
ଗାଁରେ ତ ଲୋକ ରହିବାକୁ ଭଲ ପାଉନାହାନ୍ତି। ଆଉ ସେମାନେ ଆଉ ଗାଁରେ ରହିକି ଏଗୁୁରା କରିବେ ଏବେ ତ ମ ଏଇଠି ଆମର ମାନେ ଆମର ଏଇଟା ସହର ଟାଇପର ଜଣେ ଏଇ ସାମ୍ନା ଆମ ସାମ୍ନାରେ ଗାଈ ରଖେ। ସେ ସେମିତି କ୍ଷୀର ଫାଷ୍ଟ ଫାଷ୍ଟ ଭଲ ଦେଲେ ତାପରେ କ୍ଷୀର ପୁରା ପାଣିଆ ନା ହଁ ବା ଆମ ଗାଈ ଏବେ ତା ଦେହ ଭଲ ନାହିଁ ତ ପାଣିଆ କ୍ଷୀର ଦଉଛି ଆରେ ଇଏ କି କଥା ଦେହ ଭଲ ନାହିଁ ବୋଲି ପାଣିଆ କ୍ଷୀର ଦବ।
ଭଲ ଦେଇ ଦଉଛନ୍ତି ଦେଇକି ଭରସା ନେଇଯାଉଛନ୍ତି ତାପରେ ଏଠୁ ଦଉଛନ୍ତି ଆଉ ପାଣି ମିଶେଇ ଦଉଛନ୍ତି ଆଉ।
ସେଇଥିପାଇଁ ଆମେ ଏବେ ବନ୍ଦ କରିଦେଲୁ ମୁଁ ନାଇଁ ତାଠୁ ଭଲ ଆଉ ଜଣେ ଦଉଥିଲା। କିଏ ଭଲ ମୁଁ କହିଲି ହଉ ସେଇଠୁ ହିଁ ରଖିଦବା ଆଉ।
ହଁ ଦେଶୀ ଗାଈ କିନ୍ତୁ ପାଣିଆ ହେଲେ ବି ପିଇଲେ ବି ଲାଭ ହଉଛି କିନ୍ତୁ ଜର୍ସି ଗାଈ ଟା ଟିକେ ଇଏ ଆଉ। ଏ କଣ କରିବ ହଁ।